ହାଲୋ
ହେଲୋ କଣ୍ ଶୁଣା ଯାଉନି କି?
ଆଜ୍ଞା ଆଜ୍ଞା ଶୁଣାାଗଲା।
ଶୁଭ ଅପରାହ୍ନ।
ଶୁଭ ଅପରାହ୍ନ।
ଏଁ ଭଲ ଅଛନ୍ତି?
ଆଜ୍ଞା। ଆପଣ ଭଲ ଅଛନ୍ତି?
ହଁ ମୁଁ ଭଲ ଅଛି କଣ କରୁଥିଲି?
ଏବେ ଖିଆପିଆ ଚାଲିଥିଲା ଆଉ।
ହୁଁ କଣ ହେଇଥିଲା ଆଜି ଖାନା ଖାଇବା?
ଆଜି ଆମର ଭାତ, ଡାଲି, ଭଜା ଆଉ ପାଳ ଛତୁ ତର୍କାରୀ।
ଚଁ
ଆଜ୍ଞା।
ଭଲ, କୋଉଠି ଆପଣ ଗ ଘରେ ଅଛନ୍ତି ନା କୋଉଠି ବାହାରେ ରୁହନ୍ତି?
ନାଇଁ ଘରେ ହିଁ ଅଛି ମୁଁ।
କଣ କରନ୍ତି ପଢାପଢି କରୁଚନ୍ତିନା ନା ଚାକ୍ରି?
ଏ ନା ଏବେ ପଢା ପଢି ଚାଲିଛି ଏବେ।
କଣ ଚାଲିଚି ପଢାପଢିରେ ଆପଣଙ୍କର?
ଏବେ--ପ୍ର ପ୍ରତିଯୋଗୀ ରଖିବା ପାଇଁ ଟିକେ ପ୍ରସ୍ତୁତି ଚାଲିଛି।
ଓ ହୋ।
ଆଜ୍ଞା।
ମୋର ବି ସେମ୍ତି ଏକା ଆଉ।
ହଁ।
କଣ ଘରେ ରହି ପଢାପଢ଼ି କରନ୍ତି ନା କଣ ପାଠାଗାରା ପତ୍ର କୁଆଡେ ଯାଉଛନ୍ତି?
ନାଇଁ ଘରେ ହିଁ ରହିକି ମୁଁ ପଢା ପଢି କରୁଛେଁ।
ହୁଁ ହୁଁ ହଉ ଅନଲାଇନ୍ ରେ ପଢା ପଢି କରୁଥିବେ ଆଉ।
ଆଜ୍ଞା। ହଁ।
ଉଁ ହୁଁ।
ଆଉ ଏବେ ତ ପ୍ରତିଯୋଗିତା ଦିନକୁ ଦିନ ବଢି ବଢି ଚାଲିଚି। ତା ଅନୁସାରେ ଟିକେ ପ୍ରସ୍ତୁତି ଟା ବି ଭଲରେ କରିବାକୁ ପଡୁଛି ଆଉ।
ହଁ--ଅଁ
ହଁ--ଆଉ ଆପଣ ଖାଇସାରିଲେଣି?
ହଁ ମୋର ବି ଖାଇବା ସରିଲାଣି।
କଣ କଣ ଖାଇଲେ ଆଜି?
ଭାତ ହେଇଥିଲା, ଡାଲ୍ମା ହେଇଥିଲା ଆଉ ଅଣ୍ଡା ତରକାରୀ ହେଇଥିଲା।
ହଁ ଆଜି ରବିବାର ବୋଲି ବଧେ ଆମିଷ କରିଛନ୍ତି।
ହୁଁ। ହଁ। ସେମିତି ନୁହଁ ଆଜି କଣ ନା ଇଏ ଭୋତା ପାଇଁ ଆମର ପାଠାଗାର ଟା ବନ୍ଦ ରହିଲା ତ ତ ସେଥିପାଇଁ ଆ ସମୟ ବି ମିଳିଗଲା
ଅଁ ହଁ।
ସେମିତି ଆଉ
ହଁ। ଆପଣ ଘରେ ରହୁଛନ୍ତି ନା ବାହାରେ ରହିକି ପଢା ପଢି କରୁଛନ୍ତି? ମତେ ସେମିତି ଆସେ ତ ରୋଷେ ଉଁ--ହ। ତାହେଲେ ନିଜେ ରୋଷେଇ କରିକି ଖାଉଥିବେ?
ହଁ।
ଓ ହୋ ରୋଷେଇ ତାହେଲେ ଆସୁଛି ଆପଣଙ୍କୁ ବି
ହଁ ସବୁ ଜିନିଷ ତ ଶିଖିବାକୁ ପଡୁଛି ଏଠି ତ ବାହାରେ ରହୁଛିୁ ରୋଷେଇ ନ କଲେ କିଏ ରୋଷେଇ କରିକି ଦବ ଆଉ କିଏ।
ହଁ ରୋଷେଇଟା ତ ଆମର ନିହାତି ଶିଖିବା ଦରକାର ପୁଅ ଝିଅ ସମସ୍ତେ ତୁମକୁ ଆସିବା ଦରକାର ରୋଷେଇ। କାହିଁକି ନା ବଞ୍ଚିବା ପାଇଁ ତ ଖାଇବା ଆବଶ୍ୟକ ଆଉ ଖାଇବା ତ ନିଜେ ଯଦି ନ ରୋଷେଇ କରିପାରିବା ତାହେଲେ ଆଉ କେମିତି ହବ।
ଅନ୍ୟ ଉପରେ ସବୁବେଳେ ତ ନିର୍ଭର କରିହବନି ନା ରୋଷେଇ କରିବା ଶିଖିବା ବି ଜରୁରୀ।
ଆଜ୍ଞା ନିହାତି ଭାବରେ। ଘରେ ମଧ୍ୟ ରହିଲେ ରୋଷେଇଟା ଶିଖିଥିଲେ ଭଲ ଯଦି ଆଜି ସୁବିଧା ଅସୁ ଅସୁବିଧା ହେଲା ତାହେଲେ ରୋଷେଇ କରିବାକୁ ବି ପଡେ।
ହଁ
ହଁ।
ସେମିତି ଏକା ଆଉ ଆପଣଙ୍କୁ କଣ ସବୁ ରୋଷେଇ ଭଲ ଆସେ ସବୁ ଗୁଡାକ?
ମୁଁ ହଁ ସେମିତି କରେ ତ ସବୁ ଜିନିଷ।
ହୁଁ ହୁଁ ଆମିଷ ଉପରେ ଭଲ ହୁଏ ନା ନିରାମିଷ ଉପରେ ଅଧିକ?
ନିରାମିଷ ମୁଁ ଆମିଷ ରୋଷେଇ କରି ଜାଣିନି ଟିକେ।
ଖାଲି।
ହଁ।
ଯେମିତି କି କଣ କଣ ରୋଷେଇ କରନ୍ତି ନିରାମିଷ ରେ?
ମୁଁ ନିରାମିଷ ରେ ସବୁ ଜିନିଷ କରେ।
ଭାଜଟ।
ଏମିତି ହଁ ସବୁ ଜିନିଷ କରେ ପିଠା ପଣା ବି ଟିକେ ଟିକେ କରେ ଏମତି।
ଓ ହୋ କୋଉ କୋଉ ପିଠା ସବୁ ହୁଏ?
ଆମର ଇଏ ଇଡିଲ ଚକ୍ କୁଳି ତାପରେ କାକରା ମଣ୍ଡା ଏସବୁ ହୁଏ।
କାକରା ପିଠା ଟା ମୋର ବି ଭାରି ଭଲ ଲାଗେଚେ।
ହଁ। ଆଉ ଗୋଟେ ପୋଡ ପିଠା ବି ଆସେ ମତେ।
ସତ ନା କଣ? ହୁଁ ତାହେଲେ ସବୁ ଗୁଡ଼ାକ ନଲେଜ ଅଛି ଆପଣଙ୍କ ପାଖରେ ଆଉ।
ହଁ ସେମିତି ଶିଖିବାକୁ ତ ପଡ଼େ ଟିକେ ଟିକେ ସବୁ ଜିନିଷ ନ ଶିଖ ତ ହବ ଏଇଟା ତ ଆମ ଓଡି଼ଆ ଘରେ ମାନେ ବାଧ୍ୟ ତା ମୂଳକ। ସେଟା ତ ନହେଲେ ଆମର ପୂଜା ପର୍ବ ଆଉ କିଛି ହବନି।
ହଁ ଓଡି଼ଆ ଘରର ଆମର ସଂସ୍କୃତି ତାକୁ ଆକୁ ନେଇକି ଯିବା ଆମର କାମ ଆଉ।
ହଁ। ଆମର ଦଶହରା ରେ ବି କାକରା ପିଠା, ମଣ୍ଡା ପିଠା ସବୁ ବାଧ୍ୟ। ପୂଜା ହୁଏ ସନ୍ଧ୍ୟା ବେଳେ ସବୁ।
ମତେ ଲାଗୁଛି ଓଡି଼ଶା ସାରା ଦଶହରାରେ ସବୁ ପିଠା ଗୁଡାକ ହୁଏ ନାହିଁ କି?
ହଁ ହଁ ଦଶହରାରେ ଯୋଉ ଯୋଉମାନେ ତ କରନ୍ତି ଆମର ନବରାତ୍ରି କରନ୍ତି। ଆଉ ଗୋଟେ ଆମର ଥାଏ ସୋମନାଥ ବ୍ରତ ହୁଏ। ସନ୍ଧ୍ୟା ବେଳେ ସେ ମାନେ ସ୍ତ୍ରୀ ଲୋକ ମାନେ କରନ୍ତି।
ଆଚ୍ଛା।
ତ ସେଥିରେ ଆମର ଦଶ ପ୍ରକାର ଫଳ, ଦଶ ପ୍ରକାର ଫୁଲ। ଆଉ ଦଶ୍ ଦଶଟା ମଣ୍ଡା, ଦଶଟା କାକରା ଏମିତି ସବୁ ପୂଜା ହୁଏ।
ଆଚ୍ଛା ଆଚ୍ଛା।
ତ ସେଥି ସେଇଟା ବି ଭଲ ଲାଗେ ସନ୍ଧ୍ୟା ବେଳେ ସବୁ ମାନେ ସୋମନାଥ ମାନେ ଆମର ଶିବଙ୍କୁ ପୂଜା କରନ୍ତି ସ୍ତ୍ରୀ ଲୋକମାନେ।
ହଁ ହୁଁ ହୁଁ।
ତ ସେଟା ମାନେ ଶିଳ ଗୁଡ଼ା ଯୋଉ ଅଛି ଆମର। ସେଠି। ଏଥିରେ ଶିବ ପାର୍ବତୀ କରିକି ହଳଦୀରେ ସବୁ ଚକୁଟିକି ସେ ସେଥିରେ ସବୁ କରନ୍ତି। ତାପରେ ତାଙ୍କୁ ସବୁ ହାର ମାଳି ବି ପିନ୍ଧାନ୍ତି।
ଆଚ୍ଛା।
ଆଉ---ଆ ଦଶ ପ୍ରକାର ଫଳରେ ସଜେଇବେ। ଫୁଲରେ ତାକୁ ସଜେଇବେ। ଆଉ ସନ୍ଧ୍ୟା ବେଳେ ପୂଜା କରନ୍ତି।
ଆପଣଙ୍କର କଥାର ଜଣା ପଡ଼ୁଚି, ଆପଣ ତାହା ସଂସ୍କୃ ସଂସ୍କୃତି କି ପୁରା ଆମେ ଧରିକି ଚାଲିଛନ୍ତି ଆଉ।
ଆଜ୍ଞା। ଆମ ଓଡି଼ଶାର ସଂସ୍କୃତି ଟା ବି ମାନେ ସୁନ୍ଦର ଲାଗେ। ମାନେ ଭଲ ଲାଗେ ସେଟା ଗୋଟେ ପାଳନ କରିଲେ ବି।
ହଁ। କରିବା କଥା ସବୁ ଜିନିଷ ଗଡ଼ାକୁ ଆମ କଣ ଆଧୁନିକତାରେ ଇଏ କରିକି ସବୁ ଆମର ପୁରାତନ ଜିନିଷ
ହଁ, ଆଜିିକାଲି ସବୁ ସହରରେ ରହିିକି କିନା ସବୁ ଜିନିଷ ଧୀରେ ଧୀରେ ଭୁଲି ଯାଉଚନ୍ତି। କିନ୍ତୁ ଆମ ପରମ୍ପରା ଆମ ସଂସ୍କୃତି କୁ ବୁ ଧରିକି ରଖିବା ଟା ଭଲ। ଆମର ପୂଜା ପର୍ବ ସବୁ ଜିନିଷ। ହଁ।
ଆ ଆପଣ ଘର କୋଉଠି କହୁଥିଲେ?
ଆମର କନ୍ଧମାଳ ହିଁ। ଆଜ୍ଞା।
କନ୍ଧମାଳରେ ସବୁ କଣ ପ୍ରସିଦ୍ଧ ଜିନିଷ ଗୁଡା କଣ ଅଛି?
ଆମ କନ୍ଧମାଳର ହଳଦୀ।
ହଁ ଆଏ ଏଇ କନ୍ଧମାଳ ହଳଦୀ ତ ଭାରତ ସେ ବାହାରକୁ ବି ଯାଉଚି ଏକ୍ସପଟ ହଳଦି।
ଆମ ହଳଦୀ ତ ପ୍ରାୟ ଶୁଦ୍ଧ ହଳଦୀ ଭଲ ହଳଦୀ ଏଇଠିର।
ହଉ----ଉଁ ଦେହରେ ଲଗେଇବା ପାଇଁ କଳା ହଳଦୀ ବି ମିଲିବ।
ହଁ ହଁ ହଁ ହଁ।
ବାସ୍ତବରେ କନ୍ଧମାଲ ଗୋଟେ ବହୁତ ଭଲ ଜାଗା କାହିଁକି କନ୍ଧମାଳର ଚାରିଆଡେ ସବୁ ତ। ତା ପ୍ରକୃତି ବହୁତ ଭଲ ଭାବରେ ଇ ଅଛି ଆଉ।
ହଁ କ ମାନେ ଦେଖିବାକୁ ଗଲେ ଅନ୍ୟ ଜିଲ୍ଲା ଗୁଡାକ। ଏବେ ଆମର ମାନେ ସବୁ ଉନ୍ନତି ହେଇକିନା ଗଛ ପ ତ୍ର ଆଉ ବେଶି ନାହିଁ ତା ଉଁ। ମାନେ ଇଏରେ ଦେଖିଲେ ତୁଳନା କରିବା ଯଦି ଆମକୁ। କନ୍ଧମାଳର ଉ ବହୁତ ଗଛ ପତ୍ର ଜଙ୍ଗଲ ଅଛି। ଉଁ ପରିବେଶ ଟା ଆମକୁ ଭଲ ଲାଗେ। ହୁଁ ହୁଁ ଆଉ। ମାନେ ଯୋଉମାନେ ପ୍ରକୃତି ପ୍ରେମୀ ହଁ ଜଳ ପ୍ରପାତ ବି ଅଛି ଯୋଉମାନେ ପ୍ରକୃତି ପ୍ରେମୀ ହେଇଥିବେ। ସେମାନଙ୍କ ପାଇଁ କନ୍ଧମାଳ ହଉଚି ସବୁଠୁ ଭଲ ଜା
ତୁ ଜଳାଅ।
ବହୁତ ମାନେ ସେମାନେ ବହୁତ ଉପଭୋଗ କରିବେ ପ୍ରକୃତିର ସୌନ୍ଦର୍ଯ୍ୟତାକୁ।
ଅଁ
ହଁ ଆପଣଙ୍କୁ।
କନ୍ଧମାଳର ଗୋଟେ ଡ଼ଣ୍ଡ ନାଟ ପାଇଁ କନ୍ଧମାଳ ଫେମସ।
ହଁ ଦଣ୍ଡ ନାଚ ତ----ଅ ପୁରା ପନ୍ଦର ଦିନ ଯାଏ ହୁଏ ଏଠି! ଆଉ ବହୁତ ତୁ କାଷ୍ଟା ଉପବାସ କରନ୍ତି ସବୁ -ଯୋଉ ମାନେ ଦଳରେ
ହୁଁ ଯୋଉମାନେ କାଷ୍ଟା ଉପବାସ କରୁଛନ୍ତି ତାଙ୍କର ପୁରା ବହୁତ କଷ୍ଟ ବୋଧେ ସେ ପ୍ରୋସେସ
ହଁ ବହୁତୁ କଷ୍ଟ ଲାଗେ ସେମାନଙ୍କୁ ଆଉ ଯୋଉ ତାର ନା ଯେମିତି ଦଣ୍ଡ ତାକୁ ପାଳିବା ମଧ୍ୟ ସେତିକି କଷ୍ଟକର। ସେ ଦଣ୍ଡ ଭଳି ହିଁ ଗୋଟେ ଥାଏ। ସେ ଖରା ଗରମରେ ମଧ୍ୟ ସେମାନେ ଖାଲି ପାଦରେ ଚାଲନ୍ତି। ପୁଣି ନିଆଁ ସେ ଯୋଉ ଆମର ହଁ ଗୋଟେ ଥର ଖାଇବେ ସେଇଟା ବି ପୁଣି ଆମର ମାନେ ପୁରା ସୁନସାନ ହେଇଯାଇଥିବ କିଛି ଶବ୍ଦ ଶୁଣା ଶୁଣା ଯିବନି ସେମାନେ ଖାଇବେ ତାକୁ
ତାଙ୍କର ସେ ପରି ପରିବା ପତ୍ରକୁ ଚାକୁରେ ବି କାଟନ୍ତିନି ବୋଧେ।
ନାଇଁ ନାଇଁ ସେମାନେ ସିଝା ହିଁ ଖାଇବେ ସେମିତି।
ଜି। ବହୁତ
ତାଙ୍କ ଘର ଲୋକ ବି ସେମିତି ପାଳିକି ରହନ୍ତି। ହଁ ଆଉ ସେ ଯୋଉ ଝୁଣା ମାରନ୍ତି ସେଟା ବି ପୁରା ନିଆଁରେ ଏତେ ଜୋର ନିଆଁ ଆମକୁ ଡର ଲାଗିବ ଦେଖି ହେଲେ ସେମାନେ ସେ ନିଆଁରେ ଖେଳନ୍ତି।
ଦଣ୍ଡ ନାଚଟା କଣ ଛୋଟ ବେଲେଦେଖିବାକୁ ଭାରି ମଜା ଲାଗୁଥିଲା। ତ ବାଘ ବାଘୁଣୀ ସବୁ ବାହାରୁ
ହଁ -ହଁ -ହଁ -ହଁ।
ଯାହା କୁହ ଛୋଟ ବେଳ ଟା ଗୋଟେ ଅଲଗା ପ୍ରକାର ମଜା ଲାଗୁଥିଲା।
ହଁ। ପିଲା ଦିନଟା ସମସ୍ତଙ୍କର ଅ ଭଲ-
ହୁଁ।
ସେ ସବୁ ଜିନିଷ ଏବେ ମନେ ପଡୁଚି ଆଉ।
ହୁଁ।
ଏବେ ଆଉ ଯାହାହେଲେ ବି ବସିକି ଦଣ୍ଡ ନାଚ ଦେଖିବାକୁ ଟିକେ ହଁ। ଯାହାହେଲେ ବି ଆଗରୁ ଯେମିତି ଆଗରୁ ଯେମିତି ବୁଲି ବୁଲି ନାଚ ଦେଖୁଥିଲେ ଏବେ ଆଉ ଦେଖି ହଉନି ନା ସେମି ଏ ଆମେ ସବୁ କାର୍ଯ୍ୟରେ ବ୍ୟସ୍ତ ରହିଗଲେ ବାହାରେ ରହିଲେ ଏମିତି ହେଇକି ଆ ଆଉ ଦେଖିଥବ ଆମକୁ ନା ପଢାର ଚିନ୍ତା ଥିଲା ନା କଣ
ହୁଁ।
ରାତି ରାତି ବସିକି ନାଚ ଦେଖୁଥୁଲୁ ଆମେ।
ହୁଁ ହୁଁ ହୁଁ।
ଏବେ ଆଉ କୋଉଠି ସମୟ ଖୋଜିଲେ ବି ମିଳିବନି ଆଉ।
ହଁ।
ଠିକ ଅଛି ରଖିଲି ଆପଣଙ୍କ ସହିତ କଥା ହେଇକି ବହୁତ ବହୁତ ଭଲ ଲାଗିଲା। ଧନ୍ୟବାଦ।
ମତେ ବି ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ଧନ୍ୟବାଦ।
ହୁଁ।